ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ କୁହନ୍ତୁ ଏବେ କଣ କହୁଥିଲେ ଆପଣ ତାଙ୍କର ରୁଚି ବିଷୟରେ
ନାଇଁ ମୁଁ ଏୟା କହୁଥିଲି ମତେ ଟିକେ ବୁଣା ବୁଣି କରିବା ଏମରୋଡୋରୀ ହଉ ଉଲ ରେ ହଉ ସିଲେଇ କରିବା ଆଉ ବିଭିନ୍ନ ପ୍ରକାର ବହି ପଢ଼ିବା ଏଇସବୁ ମୋତେ ପସନ୍ଦ ଆଉ।
ଆଚ୍ଛା।
ହୁଁ।
ଭଲ ଜିନିଷ ଆଉ କିଛି ପିଲା ଥାଆନ୍ତି ଏମିତି କିି ଉ କିଛି କରିବାକୁ ଭଲ ଲାଗେନି ପ୍ରକୃତରେ ତାଙ୍କର ତାଙ୍କୁ କିଛି କରିବାକୁ ଭଲ ଲାଗେନି କି କଣ ସେ ସବୁବେଳେ ଆଶ୍ଚର୍ଯ୍ୟ କୁହନ୍ତି କି ଏଇଟା କେମିତି କରିଦଉଛନ୍ତି କି ବୋ କାହାର ନା କ ମାନେ ପ୍ରତି ପିଲାଙ୍କର କିଛି ହଁ କିଛି ତ ରୁଚି ଥିବ ନା ଯେମିତି କି ଅନଲାଇନ ଗେମ୍ ଖେଳିବା ହଉ କି ହୁଁ।
ଜଣେ ଜଣେ ଥାଆନ୍ତି ସେମାନଙ୍କର କିଛି ଇଚ୍ଛା ହୁଏନି ମାନେ କିଛି ବି କରିବା ପାଇଁ ତାଙ୍କର ମାନେ କିଛି ଗୋଟେ ନଥାଏ ଏଇଟା ମୋର ହବି ମୁଁ ଏଟା କରିବାକୁ ଭଲ ଲାଗେ ମତେ ନାଇଁ ମୁଁ ଯୋଉ କିଛି ଜଣଙ୍କୁ ବି ପଚାରିଛି ତମ ହବି କଣ ସେ କହିବେ ମୋର ଖାଇବା ଶୋଇବା ସେଇଟା ତ ଗୋଟେ ହବିରେ ଯିବନି ନା
ହଁ। ହ
ଆଜି ହିଁ ମୁଁ ଜଣଙ୍କ ସାଙ୍ଗରେ କଥା ହଉଥିଲି ଜଣେ ଆମର ରିଲେଟିଭ ହେବେ ଅ କଥା ହଉଥିଲି ମୁଁ ତାଙ୍କୁ ପ ଚାର୍ଲି ତମ ମାନେ ତମକୁ କଣ କରିବା କରିବାକୁ ଭଲ ଲାଗେ କହିଲେ ମତେ ଖାଇବା ପାଇଁ ଆଉ ଶୋଇବା ପାଇଁ ଭଲ ଲାଗେ।
ହ।
ମୁଁ ବି ତାଙ୍କୁ ଆଉ କିଛି ପଚାରିଲିନି
ହୁ ହୁ ପସନ୍ଦ ପ୍ରାୟ ପିଲାଙ୍କୁ ବି ପିଲାଙ୍କ ଠାରୁ ମୁଁ ଶୁଣିଛି ସବୁଠାରୁ ବେଶି କୋଉ ଜିନିଷ ଆପଣ କହିଲେ ବୋର ହେବେନି ଜଣେ ଜଣେ କୁହନ୍ତି ନା ମୁଁ ସୋ ଯେତେ ଶୋଇଲେ ବି ମୁଁ ଜମା ବୋର ହେବିନି
ହ ନା ଯେତେ ଶୋଇଲେ ବି ବୋର ହବ ନି ମାନେ ଏଇଟା କିଛି ଜଣ କୁହନ୍ତି କିନ୍ତୁ ଏଇଟା ଆଚୁ ଆଲି ନୁହେଁ କାହିଁକି ନା ନିହାତି ଥର ଆଠ ଦଶ ଘଣ୍ଟାର ନିଦ କମ୍ପ୍ଲିଟ୍ ହେଇଗଲା ପରେ ଆଉ ଶୋଇବା ପାଇଁ ଇଚ୍ଛା ହବନି।
ଆଉ ଶୋଇବା ପାଇଁ ଇଚ୍ଛା ହୁଏନି ହଁ
ଚିଡା ଚିଡା ଲାଗେ ନିଦ ତ ହାସିବନି
ହୁଁ ମୋର ଗୋଟେ ସାଙ୍ଗ ସେମିତି ଅଛନ୍ତି ସିଏ ସବୁବେଳେ ଆଉ ସେ କହିବେ ମୋର କିଛି କାମ ନାହିଁ ଯୋଉ ଶୋଇପଡିବି
ହୁଁଁ ହୁ ହୁ
ତ ମୁଁ ଯଦି କହିବି କି କଣ କରିବି ବୋ ବୋର ହଉଛି ବସିକି କିଛି ଗୋଟେ ଏ ଇ ଇଣ୍ଟରଷ୍ଟିଙ୍ଗ ଜିନିଷ କିଛି କରିବାକୁ ଇଛା ଅଛି କି କଣ କି କୁଆଡେ ବୁଲିବାକୁ ଯିବାକୁ ଇଛା ଅଛି କଣ ଶୋଇପଡୁନୁ ଶୋଇପଡ ଦେଖିବୁ ପୁ ପୁରା ଉଠିଲା ବେଳକୁ ବଢିଆ ଲାଗିବ ସେମୀତି ହୁଏ କି
ଇ ସେ ଯେତେବେଳେ ଧର କିଛି ଗୋଟେ ଇଣ୍ଟଷ୍ଟିଂ କରିବା ପାଇଁ ଇଚ୍ଛା ହଉଥିବ କି ଆପଣ ବୋର ହଉଥିବେ ସେତେବେଳେ ନିଦ ବି ଲାଗିବନି
ହଁ
ତାପରେ ଥରେ ଥରେ ନିଦ ଗୋଟେ ଦିନର ନିଦ ଚବିଶ ଘଣ୍ଟାରୁ ଗୋଟେ ଦିନର ନିଦ ଆ ଠରୁ ନଅ ଘଣ୍ଟା କମ୍ପ୍ଲିଟ୍ ହେଇଗଲା ପରେ ଆଉ ଶୋଇବାକୁ ଇ ଛା ହିଁ ହବନି ଆଉ ଯେତେ ଯେତେବେଳେ ଆମ କୁହନ୍ତି କି ଆମକୁ ବୋର ଲାଗୁଛି ସେତେବେଳେ ଆକ୍ଚଲି ଆମର କିଛି ଗୋଟେ କରିବା ଇଛା ଥାଏ କିଛି ଗୋଟେ ଇଣ୍ଟଷ୍ଂ କରିବାର ଇଚ୍ଛା ଥାଏ କୁଆଡେ ଯିବାକୁ କୁଆଡେ ବୁଲିବା ପାଇଁ ଏମିତି ଇଚ୍ଛା ଥାଏ ଆଉ ମୋର ବି ଗୋଟେ ସାଙ୍ଗ ଅଛି ମାନେ ତାକୁ ଶୋୟା ବହୁତ ପସନ୍ଦ ସେ ଆଇଦର ଶୋଇବ ନହେଲେ ଫୋନ କରିକି ସମସ୍ତଙ୍କ ସାଙ୍ଗରେ ଗପିବ ନହେଲେ ଫୋନରେ ଭିଡିଓ ଭିଡିଓ ସବୁ ଦେଖିବା ଆଉ ହେଲେ ଆଉ କିଛି କାମ ନାହିଁ ସେଇୟା ହିଁ କରେ
ହୁଁ ହଁ ତ ମୁଁ ବି ସେମିତି ଯେତେବେଳେ କହିବି କି ନାଇଁ ମତେ ନିଦ ଏ ନାଇରେ ତୁ କାଲି ଏତେ ରାତି ଯାଏ ଅନଲାଇନ ଥିଲୁ କଣ କରୁଥିଲି କି କଣ ମୁଁ ଯଦି କହିବି କି ନାଇଁ ମତେ କାଲି ରାତିରେ ନିଦ ହଉନଥିଲା କି କିଛି ବେଳେ ବେଳେ ହୁଏ ନା ରାତିରେ ଠିକ ଏ ନିଦ ହୁଏନି ଗୋଟେ ଗୋଟେ ଦିନ ମତେ ତ ନିଦ ହବାର କଣ ଅଛି ବେଡ ପାଖକୁ ଗଲ ତକିଆ ଉପରେ ଆରାମସ ମୁଣ୍ଡ ଟା ରଖିଲ ଆଖି ବନ୍ଦ କରିବ ଶୋଇପଡିବ। ଆ ନିଦ ହବନେଇ କଣ ସେ
ମାନେ ଏମିତି ବି ହୁଏ କି ମୁଁ ବେଡ କୁ ଗଲା ଘଣ୍ଟେ ଦି ଘଣ୍ଟା ପିବନି ମୁଲାଷ୍ଟେ କୁ ବୋର ହେଇକି ପ୍ରତିଲିପରେ ବସିକି ଷ୍ଟୋରି ପଢେ
ହଁ ସେମିତି ହିଁ ତ ହୁଏ ମତେ ବି ପ୍ରାୟ ସେମିତି ହୁଏ ବେଳେ ବେଳେ ଶୋଇବାଟା ବି ଡିଷ୍ଟର୍ବିଂ ଥାଏ ଯେମିତି କି ଟିକେ ନିଦ ଆସିଲା ବେଳକୁ ହଠାତ୍ ନିଦ ଭାଙ୍ଗି ଯାଉଥାଏ
ହୁଁ ହୁଁ ସେମିତି ବି ହୁଏ ବେଳେ ବେଳେ
ହୁଁ ତ ମତେ ଷ୍ଟୋରି ଶୁଣିବା ବହୁତ ପସନ୍ଦ ସେଥିପାଇଁ ମତେ ଯେତେବେଳେ ନିଦନ ହୁଏ ମୁଁ ୟୁଟ୍ୟୁବ ରୁ ଗୋଟେ ଗୋଟେ ଷ୍ଟୋରି ବାହାର କରିବି ଓଡିଆ ଫୋରିଟେଲ କି କିଛି ବି ହେ ସେ ତାର ଯେତେବେଳେ ଉ ସେ ତାର ଗପ ଚାଲି ଥିବ, ତାପରେ ମଧ୍ୟ ନିଦ ହେଇଯାଇଥିବ।
ଆପଣ ଯେଉଁ ପ୍ରତିଲିିପି ଏଫ୍ ଏମ୍ ଶୁଣୁନାହାନ୍ତି ସେଥିରେ ଷ୍ଟୋରି ଗୁଡାକ ମତେ ଲାଗୁଚି -
ପକେଟ ଏଫିମ୍ ଟା ଶୁଣେ ମୁଁ
ଆଛା ଆଛା, ନାଇଁ ମୁଁ ଏବେ ଏବେ ହିଁ ଏବେବେ ହିଁ ପ୍ରତିଲିିପି ଏଫ ଏମ୍ ଟା ଡାଉନଲୋଡ କରିଛି। ମାନେ ଷ୍ଟୋରି ଶୁଣୁଛି ତା ଦେହରେ, ଭଲ ଲାଗୁଛି କିଛି କିଛି ଭଲ ଷ୍ଟୋରି
ହୁଁ ହଁ ଶୁଣିବାକୁ ତ ଭଲ ଲାଗେ, ପକେଟ ଏଫ ଏମ ରେ ମୁଁ ଯେ କ ବି ଶୁଣିଛି ସେ ସବୁ ଭଲ କେବଳ ସବସ୍କ୍ରିପସନ ନବାକୁ ପଡେ ସବୁ ଆପ ରେ
ହଁ ହଁ ପକେଟ ଏଫ ଏମ ରେ ମାନେ ଫ୍ରି ସେଟା ବୋଧେ
ନାଇଁ ପକେଟ୍ ଏଫ୍ ଏମ୍ ଟା ବି ସବସ୍କ୍ରିପସନ ନବାକୁ ପଡେ ଯଦି ଆପଣ ଚାହିଁବେ? କି ଅନଲକ୍ କରିକି ମାନେ ଦେଖନ୍ତୁ ପ୍ରତିଦିନ ତ ଗୋଟେ ଏପିସୋଡ ହିଁ ଅନଲକ୍? ହବ ତ ସେଥିପାଇଁକା କୌଣସି ଥାଏ ଗୋଟେ କଣ ଅ? ଯୋଉ ତାଙ୍କର ଡାଇମଣ୍ଡ ଥାଏ କିଣିବା ପାଇଁକା?
ହୁଁ ହୁଁ?
ତ ସେଇ ହିସାବରେ ଗୋଟେ ଏପିସୋଡ ପାଇଁ ଦଶଟା ଡାଇମଣ୍ଡ କି ପାଞ୍ଚଟା ଡାଇମଣ୍ଡ ଏମିତି ଥିବ।
ଯୋଉ ପ୍ରତିିପ ଏ ମୁଁ ଶୁଣୁଛି ଏବେ, ସେଥିରେ ମାନେ ଦିନକୁ ଦୁଇ ଦୁଇଟା ଏପିସୋଡ ଅନଲକ୍ ହବ ଉ ଯଦି ଏକ୍ସଟ୍ରା ଯାହାର ଶୁଣିବାର ଥିବ ସେ ମାସକୁ ଶହେ ଅଣଚାଶ ଟଙ୍କା ଦେଇକି, ଆପଣ ସବସ୍କ୍ରିପସନ ନେଇପାରିବେ। ମୁଁ ତ ଏବେଏବେ ଶୁଣୁଛି। ଟାଇମ ବି ଏବେ ଆଉ ହଉନି ତ ଶୁଣୁଛି ଆଉ
କିଛିଟା ବହିିବି ମୁଁ ଅନଲାଇନୁ ଅର୍ଡର କରିଛି। ନା ଆସିବ ବୋଲି, ପଢାପଢି ପାଇଁ। ନୋବେଲ ବୁକ୍ ଗୁଡାକ, କିଛି ପଢାରେ ଆବଶ୍ୟକ ନାହିଁ।
ଆଛା। ଏବେ କଣ କି, ଆକଚୋଲି ସକାଳ ଠାରୁ ପୁରା ଚାରିଟା ବେଳ ଯାଏ। ବିଲକୁଲ ଟାଇମ ହୁଏନି ଅଲଗା କାମ ପାଇଁ କ, କାହିଁକିନା ସକାଳୁ ଉଠିକି ରୋଷେଇ କରି ଖାଇକି, ପୁଣି ଟିଫିନ ନବାକୁ ପଡେ ସ୍କୁଲ ତାପରେ ଦଶଟା ରୁ ଚାରିଟା ସ୍କୁଲ ରେ ଯାଏ। ପୁରା ପିଲାଙ୍କ ସହିତ ଏନଗେଜ ବହୁତ ସାରା ମାନେ ଅଫିସିଆଲ କାମ ବି ଥାଏ। ପଢେଇବା ଥାଏ, ତାପରେ ଚାରିଟା ପରେ ଆସିଲା ପରେ ଟିକେ ଟାଇମ ରେଷ୍ଟ କରିବାକୁ ମିଳେ, ବାସ୍ ଚାରି ଟାରୁ ଛଅଟା ପର୍ଯ୍ୟନ୍ତ ଛଅଟା ସାତଟା ପର୍ଯ୍ୟନ୍ତ କିଛି ଗୋଟେ କାମ କରିହେବ। ତାପରେ ହଉଛି ପୁଣି ତା ନେକ୍ସଟ ଡେ ପାଇଁକା ଲେସନ ପ୍ଲାନ୍ ଲେଖିବାର ଥାଏ। ତା ସହିତ ରୋଷେଇ କରିବାର ଥାଏ। ସେଥିପାଇଁକା ଟାଇମ ହୁଏନି ପ୍ରପର ଚାରିଟାରୁ, ଚାରିଟାରେ ଆସିବା ପରଠାରୁ ଛଅଟା ସାତଟା ବେଳେ ବେଳେ ଇଛା ନଉଥିଲେ ଆଠଟାରେ ବି, ଆଠଟା ଯାଏ ସେଇତିକି ସମୟ ଯାହା ଟାଇମ ମିଳେ। ଆଉ ଶୋଇବାକୁ ଗଲା ବେଳକୁ
ଆପଣ ମାନେ କେତେ ବର୍ଷ ହେଲାଣି ଜବ୍ କଲେଣି ଏବେ ନୂଆ ନୂଆ କରିଛନ୍ତି ନା କଣ?
ହଁ ମୁଁ ମାନେ ଗଭମେଣ୍ଟରେ ଜବ କରିବା ମୋର ଦି ବର୍ଷ ହେଲା। କିନ୍ତୁ ପ୍ରାଇଭେଟ ଟ ପଢ଼େଇବାଟା ହେଇଗଲାଣି ତିନି ଚାରି ବର୍ଷ। ମାନେ ଟୋଟାଲ ଛଅ ବର୍ଷ ହେଇଯିବ ଆଉ
ଆଛା ଆପଣ ଶିକ୍ଷକତା ଲାଇନ ରେ ଛଅ ବର୍ଷ ହେଲାଣି ଅଛନ୍ତି।
ହଁ ହଁ ତା ଆଗରୁ ଟୁସନ ଫ୍ୟୁସନ କରୁଥିଲି।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର ଖାଇବାରେ ରୁଚି କଣ ଥାଏ?
ମୋର ତ ସତ କହିବାକୁ ଗଲେ ଓଡିଆ ହିସାବରେ ମ ମୋର ସବୁବେଳର ପ୍ରିୟ ଖାଦ୍ୟ ହଉଛି ପଖାଳ।
ହୁଁ ସେଟା ତ ସବୁ ଓଡିଆଙ୍କର ପ୍ରିୟ।
ମାନେ ସେଟା ମନେ ମୁଁ ନ ଖାଇଲେ ମୁଁ ରହିପାରିବିନି ଦି ଦିନ ନ ଖାଇଥିବି ମତେ କେମିତି ଗୋଟେ ଅଜିବ ଅଜିବ ଫିଲ୍ ହବ ମୁଁ ପଖାଳ ଖାଇକି ବୋଧେ ଏମିତି ସେ ଲାଗୁଛ ଆଉ ହୁଁ। କାଇ କହିଲେ ମୁଁ ମାନେ ପିଲା ବେଳରୁ ମତେ ମାମା ଅଭ୍ୟାସ କରିଦେଇଥିଲେ ପଖାଳ ଖାଇବା ଡେଲି। ତାପରେ ଯେତେବେଳେ ମୁଁ ବଡ ହେଲି ସେଇଟା ମୁଁ ନିଜେ ନିଜେ ନିଜେ ଖୁସି ରେ ହିଁ ମୋର ଅଭ୍ୟାସ ହେଇଗଲା। ଅ ମତେ ଭଲ ଲାଗେନି ପଖାଳ ନ ଖାଇଲେ। ଏଇଆ ହିଁ ଆଉ ମତେ ଅ ଚିକେନ ବିରିୟାନୀ ବି ଭଲ ଲାଗେ ଆଉ ମତେ ଓଡିଆ ଖାଦ୍ୟ ତ ପ୍ରାୟ ମୋ ମାମା ଯହାବନାନ୍ତି ମତେ ଭଲ ଲାଗେ ମାନେ କିଛିଟା ମୋର ଅଛି ପିନିପରିବା ଭିତରେ ଭିତରେ କିଛିଟା ଅଛି ଯଉଗୁଡାକ ମୁଁ ଖାଏନି ନହେଲେ ଆଉ ସବୁ ଯୋଉଗୁଡାକ ଖାଏ ତା ଦେହରେ ଧା ବନିଲେ ବି ମୋର ଚଳିବ।
ଆଚ୍ଛା। ସବୁ ଓଡିଆଙ୍କର ତ ପ୍ରିୟ ପଖାଳ ମତେ ବି ସେମତି ପଖାଳ ନ ଖାଇଲେ ମୋର ଖାଇବା ଟା ପୁରା ଇନକମ୍ପ୍ଲିଟ ଲାଗେ ଯେତେବେଳେ ଘରେ ରୁଟି ହେଇଥାଏ ଏ ରୁଟି ସପୋଜ ହେଇଥିବା କାହିଁକି କୁନ୍ ନା ସେତିକି କି ଯୋଉ ଦେହ ଖରାପ ସମୟରେ ଜର ହେଇଥିଲା ବେଳେ ଯଦି ବା ବଉ କହିକି ନାଇଁ ତ ଆଜି ରୁଟି ଖାଇଦେ ତ ଲାଷ୍ଟ କୁ ରୁଟି ଖାଇ ସାରିଲା ପରେ ମୁଁ ବି ଗୋଟେ ଭାତ ଦିନ ଆଉ ଟିକେ ତୋରାଣି। ନହେଲେ ଖାଇବା କମ୍ପ୍ଲିଟ ହିଁ ଲାଗିବନି।
ଅଳ୍ପ ଭାତ ହେଲେ ଚଳିବ ତୋରାଣି ଟା ଟିକେ ପିଇଦେଲେ ସେଇଟା ଗୋଟେ ଶାନ୍ତି।
ହୁଁ।
ଆପଣଙ୍କର ଖାଦ୍ୟରେ ରୁଚି କଣ ମାନେ କୋଉଟା ଆପଣ ବହୁତ ପସନ୍ଦ କରନ୍ତି?
ଖାଇବାରେ ତ ମତେ ବି ସେଇ ପଖାଳ ହିଁ ବହୁତ ଭଲ ଲାଗେ। ଆଉ ମୁଁ ତ ମଟନ ବିଲକୁଲ ଖାଏନି। ପିଲା ବେଳୁ ଆଜି ଯାଇ କେବେ ଖାଇନି ତ ମତେ କେବେ ତାର ସ୍ମେଲ ବି ଭଲ ଲାଗେନି।
ମୁଁ ବି ମଟନ୍ ଖାଏନି ମାନେ ହଁ ସେ ଜିନିଷ ମତେ ସ୍ମେଲ ଟା ପସନ୍ଦ ନୁହେଁ। ଘରେ ବାଧ୍ୟ କରନ୍ତି ଖାଇବା ପାଇଁ।
ବିରିୟାନୀ ମୋର ବି ବହୁତ ପସନ୍ଦ ଚିକେନ ବିରିୟାନୀ।
ହୁଁ।
ବିରିୟାନୀ ହିଁ ବହୁତ ପସନ୍ଦ ଭେଜ ଅପେକ୍ଷା ଟିକେ ନନ ଭେଜ ବିରିୟାନୀ ଭଲ ଲାଗେ। ଚିଙ୍ଗୁଡି ରେ ଯୋଉ ବିରିୟାନୀ ହୁଏ ସେଇଟା ବି ବହୁତ ଭଲ ଲାଗେ। କିନ୍ତୁ ଚିକେନ ବିରିୟାନୀଟା ବେଶୀ ଭଲ ଲାଗେ। ଆଉ ଭୁ ଭୁବନେଶ୍ଵରରେ ତ ସ୍ପେସିଆଲି ମେ ମିଲ ମାନେ ହିଁ ମାଇଣ୍ଡ କୁ ଆସେ ଚିକ ଚିକେନ ବିରିୟାନୀ କାହିଁକି ନା ସେଟା ଅ ବାଛିବାକୁ ପଡେନି କି ମିଲରେ କଣ ଖାଇବେ ଆଜି? ଆଉ ତାପରେ ସେଟା ଅ ସହଜରେ ମିଳିବି ଯାଏ ସବୁ ଜାଗାରେ ଚିକେନ ବିରିୟାନୀ। ଥିବ କମ୍ପଲସରି।
ହଁ ଏବେ ତ ପ୍ରାୟ ସବୁ ହୁଁ ହୁଁ ହୁଁ ଏବେ ତ ପ୍ରାୟ ସବୁ ଟା ସେ ମିଲ ଟା ଯଦି ଆପଣ ଖୋଜିବେ ତାହେଲେ ଚିକେନ ବିରିୟାନୀ ଟା କମ୍ପଲସରି ସବୁ ହୋଟେଲରେ
କମ୍ପଲସରି ରହୁଛି ହଁ।
ହୁଁ। କାହିଁକି ନା ଲୋକ ସେଇଟା ବହୁତ ଖାଇବା ପସନ୍ଦ କରୁଛନ୍ତି। ଆଉ ସେଇଟା ମାନେ ଆପଣ ଯଦି ଗୋଟେ ମିଲ୍ ନେବେ ମିଲରେ ତ ନା ଯାହା ଥିବ ଆପଣ ତା ସାଙ୍ଗରେ ଆଡ କରିବେ। କିଛି ଖାଇବା ପାଇଁ ଅଲଗା ଆପଣଙ୍କ ଡିସ୍। ପସନ୍ଦର ତ ସେ ମିଶେଇ ମାଶିକି ଦୁଇଶହ ଅଢେଇଶହ ତିନିଶହ ହେଇଯିବ। କି ବେଶୀ ହେଇଯିବ। କିନ୍ତୁ ଆପଣ ଯଦି ଚିକେନ ବିରିୟାନୀ ଗୋଟେ ଖାଇଦେବେ ସେତ ଦୁଇଶହ ଭିତରେ ହେଇଯିବ।
ହଁ। ଆମର ତ ଏଇଠି ଅ ଯୋଉ ଭୁବନେଶ୍ଵରରେ ଗୋଟେ ସାହୁ ବିରିୟାନୀ ଗୋଟେ ଫେମସ ଉ ପ୍ଲେସ୍ ଯୋଉଟା କି ନବେ ଟଙ୍କାରେ ଦିଅନ୍ତି ବିରିୟାନୀ। ଚାରି ପିସ୍ ଚିକେନ୍ ଦିଅ
ଆଚ୍ଛା।
ଆଉ ବିରିୟାନୀ ଦିଅନ୍ତି। ବହୁତ ଟେଷ୍ଟି ଲାଗେ। ବଟ ଏବେ ଯୋଉ ଗ୍ୟାସ୍ ର ରେଟ୍ ବଢିଗଲା। ସେ ସେଇଟାକୁ ଶହେ କୋଡିଏ ଟଙ୍କା କରିଦେଇଛନ୍ତି। ନହେଲେ ସେଠି ସବୁବେଳେ କଣ ଯେତେବେଳେ ଦେଖିବେ ସେତେବେଳେ ସବୁବେଳେ ଭିଡ। ବହୁତ ଭିଡ ଲାଗିଥିବ ସେଠି।
ହୁଁ ଯେହେତୁ ଅଫ ବୁଲ ପ୍ଲସ ମାନେ ଟେଷ୍ଟ ବି ଭଲ ସେଥିପାଇଁ ଆଉ।
ବି ଭଲ। ହଉ ମ୍ୟାଡାମ ମୁଁ ଏବେ ରଖୁଛି। ପୁଣି ପରେ କେତେବେଳେ କଥା ହବା। ଆଜ୍ଞା।